ହାଲୋ।
ହଁ ଶୁଣାଯାଉଛି।
ଆଜ୍ଞା।
ମୁଁ କହିଲି ଭଏସ ଶୁଭୁଛି ତ, ମୁ କଲି ଭଏସ ଶୁଣା ଯାଉଛି ତ?
ଆଜ୍ଞା।
ହଁ।
ଆ କୁହନ୍ତୁ ଆପଣ ଏବେ କଣ କରୁଛନ୍ତି?
କାଇଁ ଏଇଠି ବସିଛି ଆଉ, ଆପଣ?
ମୁଁ ତ ଏବେ ଜଷ୍ଟ ଖାଇଲି ରୁଟି ଆଉ ଡାଲି।
ଉଁ ହୁଁ।
ଟି ଚାରିପଟ ଖାଇଲି ଡାଲମା ତାଟିଏ ଖଣ୍ଡେ। ଆଉ ଟିକେ ଭ ପଜାପୂଜି ହେଇଥିଲା ଆଳୁଭଜା ଛତୁଭଜା ହେଇଥିଲା।
ଉଁ ହୁଁ, ନାଇ ମୁଁ ଖାଇନି ବେ। ପଖାଳ ତୁ ଖାଇଥିଲୁ ହୁଁ
ଆଜ୍ଞା।
ପିଠା ଖାଇଥିଲି, ସୁଜି ସୁଜି କାକେରା ଖାଇଥିଲି, ଖାଇନି। ଭାତ ଖାଇବା ଟାଇମ୍ ହେଇନି।
ଆଜ୍ଞା।
ହୁଁ।
ଏବେ ରାତିର ଆଉ। ଖାଇବା ଖାଇନାହାନ୍ତି, ଆପଣ ଯେମିତି ଭାତ କିମ୍ବା ରୁଟି କିଛି ଖାଇନାହାନ୍ତି।
ନାଇଁ ନାଇଁ ସେଟା ମୁଁ ଏବେଠୁ ଖା ଗୋଟେ ଖାଇ ଦଉଚି, ଖାଇବା ବେଳକୁ ହେଇଯାଉଚି ଦଶଟା ପାଖାପାଖି ହେଇଯାଉଛି।
ଆଜ୍ଞା। ଆପଣ ଆଡେ କିଛି ମାନେ ଏରିଆରେ ଆପଣଙ୍କ ଏରିଆରେ କିଛି କାଠ ଫାଟ ଚୋରି ଫୋରି ହୁଏ।
କାଠ ଚୋରି। ନା ନା ଜଙ୍ଗଲ ନଷ୍ଟ ନାଇଁ ନାଇଁ ନାଇଁ। ନାଇଁ।
ଆପଣଙ୍କ ଆଡେ ତ ମାନେ ଯେତିକି ଆଖପାଖ ଯେତିକି ଗାଁ ସବୁ
ହଁ।
ସେଠି ଆ ମାନେ ଗଛ ଯୋଉ ଶାଳୁଆ ଗଛ ପିଆଶାଳ ଗଛ। ମାନେ ଆଦିବାସୀ ଲୋକ ମାନେ ଠକି କି ମାନେ କମ୍ ପଇସା ଦେଇକି କିଣିକି ଆଣିକି ଗଛ କାଟିିକି ବିକି ଦିଅନ୍ତି ଇଆଡେ। ତ ଆମ ଆଡେ ଗଛ ବହୁତ ନା, ସେ ପାଇଁ। ଆମ ଆଡେ ଯେବେ ଖାଲି ପାହାଡ ପର୍ବତ
ଆଜ୍ଞା।
ଗଛ କାଟିଲେ କଣ ଭଲ? ହେଇି ଦେଖୁନ, କେମିତିଆ ଖରା ଗରମ ହଉଚି, ମରୁ
ହଁ ବା ସେଥିପାଇଁ ଦେଖୁନାହାନ୍ତି ଯୋଉ ଭଳିଆ ମେଘ ଠିକ୍ ଟାଇମରେ ହେବା କଥା ହେଉନି।
ହଁ ବା, ସେ ଲୋକମାନେ ବୁଝୁନାହାନ୍ତି। ବୋଲି, ଆଜି ହଇରାଣରେ ପଢୁଛନ୍ତି।
କିନ୍ତୁ ଗଛ ଲଗେଇବା କଥା ଲଗଉନାହାନ୍ତି ଆହୁରି କାଟିବା ପାଇଁ ଇଏ
ସରକାର କହୁଛି, ଯଦି ଗୋଟେ ଗଛ କାଟୁଛ ଦଶଟା ଗଛ ଲଗା କିନ୍ତୁ ଏମାନେ ତ ଲଗେଇବାର ନାହିଁ କିନ୍ତୁ
ହଁ ବା ଦଶଟା ଗଛ କାଟି ଦଉଚନ୍ତି। ଗୋଟେ ଗଛ ବି ଲଗଉନାହାନ୍ତି।
ହଁ, ବା ତା ଅପୋଜିଟଟା କରୁଛନ୍ତି ଆଉ।
ଆଜ୍ଞା। ସରକାର ବି ବହୁତ ଇଏ। ସରକାର ବି ଯୋଉଟା କହୁଛି, ତା ଓଲଟାଟା ଲୋକମାନେ କରୁଛନ୍ତି।
ହଁ।
ତ ସରକାର ଉପରେ ବି ଭରସା ନାହିଁ, ଲୋକଙ୍କର।
ଲୋକମାନେ ତାଙ୍କୁ ଅନେଇକି ବଇଛନ୍ତି। ହେଲେ ସେ ଲୋକଙ୍କ ଆଶାଟାକୁ ମାଡି ନ ଥାନ୍ତା କି?
ଆଜ୍ଞା। ଆପଣ ଆଡ଼େ କଣ ମାନେ ଯାତ୍ରାଫାତ୍ରା ପଡେ କି କିଛି ନୂଆ ଯାତ୍ରା?
ଦିବାଯାତ୍ରା ଏ ସବୁ ଆଠଦିନି ପାଳନ କରନ୍ତି। ଏ ଲୋକମାନେ ଆମର ମଙ୍ଗଳା ପୂଜାକୁ ଯାତ୍ରାପାର୍ଟି ପଡେ ଆମ ଗାଁରେ। ଯୋଉ ପଣା
କାଲି ଯେହେତୁ ରଥଯାତ୍ରା ଆପଣ ଆଡ଼େ କେମିତି କଣ ମନାହାନ୍ତି କହିପାରିବି କିଛି?
ଏ ରଥଯାତ୍ରା ଆମର ସେ ଏବେ ନୂଆ କି ମନ୍ଦିର ହେଇଚି। ମାଉସୀ ମା ମନ୍ଦିର ଟା ଆଉ କରିନାହା - -
ପୁରା ଗୁରା ହେଇସାରିଲା ନା ଅଧା ଏବେ ଅଛି?
କୋଉଟା?
ପୁରା ହେଇସାରିଲାଣି?
କୋଉଟା କିରେ ମନ୍ଦିର ଟା? ଜଗନ୍ନାଥ ମନ୍ଦିରରେ ଆମର ଦି ବର୍ଷ ହେଲାଣି କମ୍ପ୍ଲିଟ୍ ହୋଇଯାଇଚି।
ଆଜ୍ଞା, ଯେଉଁ ବଡ଼ ଆନ୍ଧଡ଼େ ରଥ ଗଡ଼ା ହୁଏ କାଲି ଗଡ଼ା ବି ହେଇପାରିବ?
ରଥ କାଲି ନାଇଁ ତ?
ଆଜ୍ଞା ରଥଯାତ୍ରା କାଲି ବୋଧେ।
ନାଇଁ ନାଇଁ କାଲି ନାଇଁ।
ଆଉ କୋଉ ଦିନ ପରଦିନ?
କୋଉ ଦିନ ନାଇଁ ଆମର ଷୋଳରେ ନା ଅଠରରେ ଷୋହଳ ତାରିଖରେ ବୋଧେ।
ଏଇ ସ୍କୁଲରେ?
ହୁଁ
ଆଁ ଆମଆରେ ତ ରଥଯାତ୍ରା ତିନିମା ମାନେ ଆମ ଗାଁ ପାଖରେ ଯୋଉ ଯାତ୍ରା ହୁଏ। ରାସ୍ତା ଯାତ୍ରା। ସେଇଠି ଆଜ୍ଞା ଗୋଟେ ବଡ ଦଣ୍ଡ ଅଛି।
ହୁଁ
ବଡ ଦାଣ୍ଡରେ ତାପରେ- - ଫୁଲ, ଲୋକ ଏଠି ପଣ୍ଡାମାନେ ଆସୁଚନ୍ତି ସେଇଠି
ହୁଁ,
ସେମାନେ ଲୋକଙ୍କୁ ଡାକିକି ହାତରେ ଧରାଇକି ଟଣା କରନ୍ତି ରଥ।
ହୁଁ, ନାଇଁ ଆମର ତ ଏମି ଠାକୁରାଣୀ ଅଣସରରେ ରହିବେ ନା ତ ରଥ କରୁ ଟାଣି ହବନି, ଠାକୁର ବାହାରିଲେ ଯାଇକି କରିବେ ନା ଆଉ।
ହୁଁ
ହୁଁ
ଆଜ୍ଞା, ଆପଣ କେବେ ବାହହାରକୁ ଯାଗା ଯାଇଚନ୍ତି। ମାନେ ବାହାର ଜାଗା। ମାନେ ଏରିଆ ବାହାରକୁ, ମାନେ ଆମ ଓଡିଶା ବାହାରକୁ, କେବେ ଯାଇଛନ୍ତି ବୁିଲ ବୁଲି କରି। ଆପଣ ସ୍ଵାମୀଙ୍କ ସହ ବୁଲାବୁଲି କଥା ହେଇଥିବେ। ଆଜ୍ଞା। ଆପଣ ସ୍ଵାମୀଙ୍କ ସହ କେତେ ବୁଲାବୁଲି କେତେ- -
ସ୍ୱାମିଙ୍କ, ଏବେ ତ ନିୁ ମାରେଡ କରିଛି ଆଉ କୁହାଯାଇଚି।
ଆଜ୍ଞା, ନୁଆ ନୁଆ ମ୍ୟା - - ବାହାଘର ତ ଆପଣ ବୁଲିବା କଥା ହବେ। ନ ନୂଆ ନୂଆ ବାହାଘର ତ ଆପଣ ବୁଲିଆ କଥା ଏଇନା। ଆପଣ ପୁରୁଣା ହେଲେ ବୁଲି ପାରିବେ କି?
ନା ନା ଏଇ ଘରେ ତ ରହିଲି ୱାନ ମଥ ଯୋଉ ଘରେ ରହିଲି ଶାଶୁ ଘରେ ତ ସେଆଡେ ଆମେ ଯାଇଥିଲୁ ଆମ ଢେଙ୍କାନାଳ ଯାଇଥିଲୁ ଆଇ ଆଶ୍ରମ। ଆଉ ଏମିତି ବାସ ନର୍ମାଲି ବୁଲାବୁଲି।
ନ ଢେଙ୍କାନାଳ କି ମନ୍ଦିର ମନ୍ଦିର କିଛି ବୁଲିଲେ କି ଆପଣ?
ଢେଙ୍କାନାଳରେ ଆମର ଆଇଏସ ପାର୍କ ସତ ପ୍ରଜ୍ଞା ଅଛି। ଆଉ ଆମର ଅଛନ୍ତି କଟାସ ମନ୍ଦିର ଅଛନ୍ତି।
ସେ ତା ତାଲଚେର ଆଡେ ଯାଇଚନ୍ତି ତାଲଚେର ଯେଉଁ ଆଡ଼େ।
ନାଇଁ ମୁଁ ତାଲଚେଲ ଯାଇନି ମୁଁ ରାଉଲକେଲା ଯାଇଥିଲି।
ରାଉରକେଲାରେ ରାଉରକେଲାର ମାନେ କଣ ନୂଆ ଜାଗା କିଛି
ହଁ ରାଉରକେଲା ଆମର ବେଦବ୍ୟାସ। ତ ବେଦବ୍ୟାସ ଅଛି ଗୁରୁ ବେଦବ୍ୟାସ ଅଛନ୍ତି ଆମର ଯୋଉ ସ ହଁ କହିଲୁ ସମିଶ୍ରଣରେ ଯୋଉ ଓ ଅଛି ସେଇଠି ଯାଇଥିଲୁ ଦେଖିବା ପାଇଁ ଆଉ ଅଛି କଣ? ବ୍ରାହ୍ମଣ ନଦୀ ସ ଯାଇଛି ନା ଶଙ୍ଖ ଆଉ କୁଲିର ବୁ ତାପରେ ଏବେ ଯାଇଥିଲୁ। ଆଉ କୋଉଠଥିଲୁ ସେ ଯୋଉ ହନୁମାନ ବାଟିିକ ଯାଇଥିଲୁ କରିକି ଆସିଥିବ ହୁଁ।
ମୁଁ ତେ ଏଇ ମାସେ ଦି ମାସ ହବ ଢେଙ୍କାନାଳ ଆଡ଼େ ହେଇଥିଲି। ଆପଣ ଦେଖିନାହାନ୍ତି କେବେ ଯୋ ନଈରେ ଗୋଟେ ମାନେ ପତ ପତ ଥିବ। ପାଣି କେମିତି ଅଇଥିବ ପାଣିଆ ତ ଠାକୁର କିନ୍ତୁ ସେ ଯୋଉ ସୀତା ଠାକୁର କି ରାମ ଠାକୁର ମୋ ମନ ପଡୁନି। ନା ସେଇଠି ପୁରା ପଥର ପୁରା ଛୋଇଥିବେ ଶୋଇଥିବେ।
କୋଉଠି ଢେଙ୍କାନାଳ ରେ?
ନମସ୍ତେ ଯୋ ଭୁବନଠୁ। ଭୁବନଠୁ ଆଗକୁ ଗୋଟେ ସରାଙ୍ଗ ବୋଲି ଗାଁଟେ ଅଛି। ଆଖପାରେ ଆଜ୍ଞା ସରଣ କେବେ ଯାଇଚନ୍ତି?
ନାଇଁ ଆମର ଇଏ ମିଷ୍ଟର ଯେ ସେ ସରାଙ୍ଗ ଆଇଜି ଆଇରେ ପଢୁଥିଲେ।
ଆଜ୍ଞା ସେ ସରାମବାର ଗୋଟେ ମନ୍ଦିର ଅଛି ଆଉ ଗୋଟେ ରାଜ୍ ତ ମହଲ୍ ଅଛି ଆପଣ କେମିତିି ତାଲଚେରରେ
ହଁ ଥିବ।
ରାଜମହଲସୀ ଭିତରରୁ ଆ ତ ପ୍ରବେଶ ନାହିଁ। ସେ ଆଗରୁ ଯୋ ପ୍ରଗ୍ରାସି କରିଥିଲେ।
ହ
ଆଗରୁ ସବୁ ପ୍ରବେଶ କରିଥିଲା ଏବେ ଏ ଟିନ୍ କଣ ହେଇଛି କର ନାହାନ୍ତି ପ୍ରବେଶ ଭିତରକୁ।
ହୁଁ ନାଇଁ ମୁଁ କହିଲି ମ୍ୟାରେଡ ବୋଲି ମୁଁ କେମିତି ଜାଣିଲ ଯେ?
ନାଁ ଆଜ୍ଞା ଆପଣ କଥାବାର୍ତା ସେ ଭଳିଆ ଲାଗୁଛି। ଆଜ୍ଞା।
ଓହୋ ହଁ ମୋର ଏଇ ଟୁ ମନ୍ଥ ରହିଛି ଆଉ।
ଆଜ୍ଞା ଯା ହେତୁ ବାହାଘର ଆଗରୁ ଯୋଉ ଭଳିଆ କଥାବାର୍ତ୍ତା କଣ ବାହାଘର ପରେ ସେଇଭଳିଆ କ ଥାଟି ଥ୍ରୀ।
ତା ବୋଲି କେମିତି ମୁଁ କଥା ହଉଚି କି?
କେଜାଣି ଆ ଟିକେ ଜଣା ଜଣା ଲାଗିଲା ସେଇପାଇଁ ମୁଁ ପଚାରିଦେଲି ମୁଁ ବି ଟିଏ ଇଏରେ ଥିଲି ପ ସେତେବେଳେ ଯେହେତୁ ଆପଣ ହଁ କହିଲେ ଏମିତି ଇଏ ଗଲି।
ହଁ ନାଇଁ ମୁଁ ଏ ଟୁ ମନ୍ଥ ମ୍ୟାରେଟ କରୁଚି।
ମୁଁ ତାହା ବିଲା ଆପଣ ପାର୍ଟି କରିବେ ବୋଧେ ଆପଣ ମ୍ୟାରେଜ ନୁହଁ ବୋଲି। ଦେଖିଲା ବେଳୁ ଆପଣ ହଁ ମାଇଲେ।
ହୁଁ।
ନାଇଁ ମ୍ୟାରେଡେ କରିନିକି ମ୍ୟାରେଜ୍ କରିମି। ଚାଲିଚି ଘରେ ଆଉ ମ୍ୟାରେଜ୍ କରକି। ପଢାପଢି ଚାଲିଚି ମୁଁ ମ୍ୟାରେ କରିକି ପଢାପୁଢି ମୋର ଚାଲିଛି।
ହେରା କଣ ପାଇଁ ପଢୁଚନ୍ତି?
ମୁଁ ଏବେ ମୋରତ ଗ୍ରାଜୁଏସନ ସାରିକି ମୁଁ ପିଜି ହଉଚି ଆଉ।
ଆଜ୍ଞା ଏ ସେଯୋଉ ବନ ପିଛୁକୁ ଆପଣ କିଛି ଜାଗା ବୁଲୁଚନ୍ତି ସେମିତି ବାଲିବ। ଏ ବାଲିଓ ବୁଲିଚନ୍ତି ଜାଗା ବାଲିଓ ପାଖରେ।
ତମୋ ଘର ମୁ ବୁଲିବି କଣ।
ଏ ଆପଣଙ୍କ ଘର ବାଲିବ?
ହଁ।
ଏ ସତ କୋଉଚନ୍ତିନା ମିଛ?
ଆଉ କଣ ମୁକଇଲି ମୋ ଘରେତ ବାଲିବ ମୁଁ ଆଉ ବାଲବ ବୁଲିବି କଣ ବାଲିବରେ କିଏ ଅଛନ୍ତିକି।
ଆଜ୍ଞା ବାଲିରେ ଏଯଉ ଗୋଟେ ଆଜ୍ଞା।
ବାଲିବରେ କିଏ ଅଛନ୍ତିକି?
ଆଜ୍ଞା ହଁ ହଁ ମାଉସୀ ଘର ସେଇଠି ବାଲିବହିଁ।
କିଏ କହିଲେ?
ଆଜ୍ଞା ବାଲିବ ଯୋଉ ଜଗନ୍ନାଥ ମନ୍ଦିର ଆପଣ ଜାଣିଚନ୍ତି?
ହଁ ସେଇଟାବା ମୋ ପିଇସିଙ୍କ ଶ୍ୱଶୁର ବନେଇଚନ୍ତି ସେ ମନ୍ଦିର ଟାକୁ।
ଆଜ୍ଞା ଆଏ ଦଣ୍ଡ ନାଚ ହୁଏ ଶୁଣିଚନ୍ତି। ଆପଣତ ଜାଣିଥିବେ ଆପଣଙ୍କ ଗାଁ ଯେହେତୁ।
ମୁଁ ଆଉ ଜାଣିନି ମୁଁ କଥା ହଉଥିଲି ସେଇ ବିଷୟରେ କିଆମ ଗାଁରେ ଏ ସବୁ ହଉଚି ବୋଲି ଆଜି। ସେ ଇଭିନିଂ ରେ କଲ୍ କରିନଥିଲେ।
କେଜାଣି ମୁଜାଣିନି ବାଲବ ଆପଣଙ୍କ ପୁରା ରିୟଲ ଘର?
ଆଜ୍ଞା
ବାଲିବରେତ ମୋ ମାଉସୀ ଘର ଏ ରାହୁଲକୁ ଚିହ୍ନିଚନ୍ତି? ରାହୁଲୁକୁ ଚିହ୍ନିଚନ୍ତି?
ରାହୁଲ୍ ତାଙ୍କ ଟାଇଟେଲ୍ କଣ?
ରାହୁଲ ଜିତି ଶୁଣଚ ଶୁଣଥି ଜିତି।
ସିଏ କିଏ? ଶୁଣିଥିବି
ଆଜ୍ଞା।
ମୁଁ କହିଲି ତା ଆଇଡ଼ି
ଆପଣ ଦେଖିଛନ୍ତି ଗୋଟେ ଏଇ ଯୋଉ
ଟାଇଟେଲେତ ମୋର ମନେ ପଡ଼ୁନି ଆପଣ ଯୋଉ ଦଣ୍ଡନାଚ ଫାଷ୍ଟେ ହୁଏ ଯୋଉ ଗୋଟେ ଖୋଲା ରାସ୍ତା ରାସ୍ତାଟା ଉପରେ ଥିବ ଯେଉଁ ଆପଣଙ୍କ ଯେଉଁ ବଜାର ଭଳିଆ ଯାହାଟା ଆ ସେଇଟୁ ଭିତରୁ ଟିକେ ଘରଟା ଆଉ। ସେଇଠି ମୋ ମାଉସୀ ଘରଟା ଆଉ।
ରାହୁଲ୍ ତାଙ୍କ ବାପାଙ୍କ ନାଁ କଣକହିଲ?
ତାଙ୍କ ବାପାଙ୍କନାଁ ହେଲା ବାବୁ ବାବୁ ବୋଧେ।
ବାବୁ
ଜାଣିଚନ୍ତି?
କଁ ଲିଜା ତାଙ୍କ ଝିଅ ନାଁ ତାଙ୍କ ଝିଅ ନାଁ ଲିଜାକି?
ଆଜ୍ଞା ହଁ ଜାଣିଚନ୍ତି?
ହଁ ଏଇ ଆମ ବରାଳ ଘରକି ତାଙ୍କର?
ଇଆ ହଁ, ହଁ, ହଁ
ସିଏ ଆମ- ଝିଅର ସାଙ୍ଗ।
ଆଜ୍ଞା ଆପଣ ଏବେ କଉଠି, ଗାଁରେ ନାଁ କଉ
ସେ ଝିଅ ଟା ମ୍ୟାରେଡ ନା ଅନ ମ୍ୟାରେଡ କହିଲ।
ଆଜ୍ଞା, ତାଙ୍କ-ବାହାଘର ସରିଲାଣି, ଘର। ଗାଁ ପାଖରେ ଯାଇ କୋଉଠି ଗୋଟେ ବାହା ହେଇଛନ୍ତି ସେ।
ଗରୁଡ ବନ୍ଧିଆ ହେଇଚି, ଗରୁଡ ବନ୍ଧି ହଁ ହଁ। ତମର ସେ ମାଉସୀ ହବ ନାଇଁ କି? ହୁଁ, ହୁଁ
ଆଜ୍ଞା। ପରେ କେବେ କଥା ହେବା
ହଁ-ହଁ ଠିକ୍ ଅଚି।